ନମସ୍କାର।
ଆ ନମସ୍କାର।
ଭଲ ଅଛନ୍ତି?
ଭଲ ଅଛି ସାର୍।
ମୁଁ ମଧ୍ୟ ଭଲ ଅଛି କଣ ଖାଇଛନ୍ତି?
ସାର୍ ଏମିତି ହିଁ ଆମର ଭାତ ଟିଏ ଡାଲି ଆଉ ମାଛ ତରକାରୀ ଟିକେ ହେଇଥିଲା ଖାଇଥିଲୁ ଆଉ।
ମାଛ ତରକାରୀ ଝୋଳ ହେଇଥିଲା ନା ବେସର ହେଇଥିଲା ନା ସୋରିଷ ଦେଇ କରିଥିଲେ?
ସୋରିଷ ଦେଇକି ହେଇଥିଲା ବେସର ଟା। ନାଇଁ ସାର୍ ସେଥିରେ ଆମ୍ବୁଲ ଫାମ୍ବୁଲ ପଡେନି।
ମାଛ ତରକାରୀରେ ଆମ୍ବୁଲ ପଡିଲେ ବହୁତ ସୁନ୍ଦର ଲାଗେ ଜାଣିଛନ୍ତି କି ନାଇଁ? କଣ ଘରେ କରିଥିଲେ ନା କିଣି ଆଣିଥିଲେ?
ନାଇଁ ସାର୍ ଆମେ ତ ବାହାରୁ କିଣି ଦେଇଥିଲୁ କିଣିକି ଆଣିକିରି ଖାଇ ଦେଇଛୁ।
କେତେ ଟଙ୍କା ନଉଚନ୍ତି?
ଆ ତାହାର ତ ବର୍ତ୍ତମାନ ଏବେ ଦେଖିବାକୁ ଗଲେ ଉ ଦର ତାର ଅଧିକ ଅଛି। ଆ ପର୍ବ ପୂର୍ବ ସମୟରେ ତାହା ଚାଳିସି ଟଙ୍କା ଥିଲା ବର୍ତ୍ତମାନ ତାହା ବଢିକିରି ପ ପଚାଶ ଟଙ୍କା ହେଇଯାଇଛି ଗୋଟିଏ ମାଛ ଗଡିକୁ।
ନାଁ ଗୋଟିଏ ମାଛ ମାନେ ଗୋଟା ମାଛ ନା ଚେକା ମାଛ?
ନାଇ ଗୋଟିଏ କଡି ଚେକା ମାଛକୁ ଆମର ହେଇଛି ପଚାଶ ଟଙ୍କା। ଆଉ ଦୁଇଟା ଆଣିଲି ଦୁଇଟାରେ ସାର୍ ଶହେ ଟଙ୍କା ନାଗିଲା।
ଆଚ୍ଛା ଦୁଇ ଜଣ ରହୁଛନ୍ତି ନାଁ ଏକା ଖାଇବା ପାଇଁ ଆଣିଲେ?
ଆଜ୍ଞା ଆଜ୍ଞା ଦୁଇ ଜଣ
ଆଛା ବାହାରୁ କିଣି ଆଣିଲେଣି ମାଛ। ଯୋଉ ଆମର ରୋଷେଇ କରିଥାନ୍ତେ ଘରେ।
ସାର୍ ବାହାର ମାଛ ଅ ରୋଷେଇ କରି ଆ ମାନେ ବାହାରୁ ଆଣିକି ରୋଷେଇ କରିବାଟା ସମ୍ଭବ ସରିବ ବୋଲି ବାହାରୁ କିଣିଦେଇ ଆଣିଲୁ।
ସମୟ ନାଇଁ ନା। ଆଛା ହଁ ହଁ ଏବେ ପରୀକ୍ଷା ସେ ସ ସମୟ ନା। ଆଉ ଆପଣ ବି ଭଲ କରୁଛନ୍ତି କିଣି ଆଣିି ଖାଇଲେ ଅଧିକ ଅର୍ଥ ଖର୍ଚ୍ଚ ହବ ଏଥିରେ ଆଉ।
ଆଜ୍ଞା।
ଆଉ ଆଉ କୁହନ୍ତୁ ଏବେ ତ ବର୍ଷା ଦିନ। ଆପଣଙ୍କର ସେପଟେ ବର୍ଷା ହେଉଛି?
ଆଜ୍ଞା ସାର୍ ବର୍ଷା ତ ଇଆଡେ ପ୍ରବଳ ହଉଛି ଏବେ ବର୍ତ୍ତମାନ ବର୍ଷା ଅଧି ଅଧିକ ମାତ୍ରାରେ ହଉଛି।
ସେ ବୋଧେ ମୌସୁମୀ ଆ ଥର ଆସିଯାଇଚି ତେଣୁ ବର୍ଷା ଆରମ୍ଭ ହେଇଯାଇଚି। ଆଉ ଆମର ରହିଲା ହୁଁ ଧାନ ଫାନ ବଢିବ ଏଥର ଆଉ।
ନ୍ୟୁଜରେ କହୁଥିଲା କଣ ଆଉ ଚାରି ପାଞ୍ଚ ଦିନ ବର୍ଷା ହବ ବୋଲି ପ୍ରବଳ।
ଆଛା।
ଆପଣ ଯିବା ଆସିବା ବର୍ଷା ରେ ଆଉ ବର୍ଷାଥି ପିନ୍ଧିକି ଯାଉଚ ଛନ୍ତି କି ନାଇଁ।
ହଁ ସାରେ ମୁଁ ଯା ମୁଁ ଯାଏ ଆଉ ସମୟ ତାକୁ ଆଡଜଷ୍ଟ କରିକି ଯାଏ ସମୟ ଠିକ୍ ସେ ଆଉ।
ନାଇଁ ଆପଣ ବର୍ଷା ରେ ଭିଜିକି ଯାଉଛନ୍ତି କି ନା ଯିବା ଆସିବା କିପରି କରୁଛନ୍ତି।
ସାରେ ବାଇକି ନେଇକି ଯିବା ଆସିବା କରେ ମୁଁ ଆଉ।
ଛତା ସେ ଧରିକି ଯାଉଛନ୍ତି ବାଇକିରେ।
ତାର ହୁଁ ରେନିକୋଟ୍ ପିନ୍ଧିକି ଯାଆନ୍ତି ଆଉ।
ଆଜ୍ଞା।
ହାଡେ କୁଆଡେ ବୁଲି ଯାଇଥିଲେ କି କଣ?
ନାଇଁ ଏବେ ବର୍ଷା ଦିନ କୁଆଡେ ବୁଲିଯିବୁ ବ୍ୟବସ୍ଥା କୁଆଡେ କଣ? ସୁବିଧା ସୁଯୋଗ ଥିବ ନଥିବ ତେଣୁକରି ବର୍ଷା ଦିନରେ ବୁଲିବା ଓ ଟିକେ କମ୍ ଇଚ୍ଛା ହଉଛି।
ଆପଣ ଯଦି ଚାହୁଁଛନ୍ତି ବୁଲିବା ପାଇଁ ତାହେଲେ କନ୍ଧମାଳ ଯାଇକିରି ବୁଲନ୍ତୁ।
କନ୍ଧମାଲ ରେ ଏ ବର୍ଷା ଦିନରେ କଣ ହବ।
ସାର୍ କନ୍ଧମାଳ ହଉଛି ଆମର କହିପାରିବା ଝରଣା ବହୁତ ପ୍ରକାର ଏଥିରେ ଝରଣା ଗୁଡ଼ାକ ରହିଛି। ଆ ମାନେ କଣ କହିପାରିବା କଣ କହନ୍ତି ସେଟା ପ୍ରାକୃତିକ ଆମର ଯୋଉ କହିପାରିବା ଝରଣା ଗୁଡ଼ିକ ଆଉ ବର୍ଷା ସମୟରେ ତାହା ଉତ୍ଫୁଲିତ ହେଇକିରି ବହିଥାଏ।
ହଁ।
ତ ତେଣୁ ତାହା ଦେଖିବା ପାଇଁ ବୋଧେ ଅତି ସୁନ୍ଦର ରମଣୀୟ ଲାଗେ ମଧ୍ୟ। ମନଲୋଭା ମତେ ଲାଗେ।
ବର୍ଷା ଦିନେ ଜଳପ୍ରପାତ ଗୁଡିକ ଅଧିକ ଜଳରେ ପୂର୍ଣ୍ଣ ହୋଇଥାଏ ତେଣୁକରି ସେଗୁଡିକ ଯିବା ବି ପଦ ଶୃଙ୍ଖଳ ହୁଏ। ବର୍ଷା ଦିନେ ପାହାଡ଼ ପର୍ବତରେ ହିଁ ତ ସେଇ ବର୍ଷା ଜଳପ୍ରପାତ ଗୁଡ଼ାକ ବହିଥାଏ ନା। ପାହାଡ଼ରେ ଶିଉଳି ଲାଗିଥିବ ଅ ଯିବା ଯୋଉ ବିପଦ ପୂର୍ଣ୍ଣ ଝେ ସେଗୁଡିକ ବର୍ଷା ଦିନରେ। କିନ୍ତୁ ଆପଣ ଯାଇଛନ୍ତି ବୋଧେ ବର୍ଷା ଦିନରେ କନ୍ଧମାଳ କେବେ?
ହଁ ସାର୍ ବର୍ଷା ଦିନେ ଆପଣ ଯଦି କନ୍ଧମାଳ ଯାଇକି ଜି ବୁଲିବେ ତାହେଲେ ସେଠି ବହୁତ ବହୁତ ପ୍ରସିଦ୍ଧ ଆମର ଜଳପ୍ରପାତ ଗୁଡିକ ଅଛି। ସେଥିମଧ୍ୟରୁ ଗୋଟେ ରହିଲା ଆମର କହିପାରିବେ ଜାଣିଥିବେ ଶୁଣିଥିଲି ପୁତୁଡ଼ି ବେଲି ଗୋଟେ ନାଁ ଅଛି।
ହଁ ଶୁଣିଚି।
ଆପେ ସାର୍ ଆପଣ ରାସ୍ତା ଜାଣିଛନ୍ତି କେମିତି କଣ ଯାଆନ୍ତି।
ନାଇଁ ପୁତୁଡ଼ିକୁ ତ କେମିତି ରାସ୍ତା କାଳେ ଲୋକ କହୁଥିଲେ ଏ ଆଗ କାଳରେ ବହୁତ ଖରାପ ଥିଲା। ଆଗ କାଳେ ମାନେ ଏଇ ଦି ଦୁଇ ବର୍ଷ। ଏବେ କଣ ମୁଁ ଆଉ ଜାଣିନି ଆପଣ ଯାଇଛନ୍ତି ଏବେ ବୋଧେ?
ନାହିଁ ସାର୍ ମୁଁ ବି ଯାଇଥିଲି ବିଗତ ବର୍ଷେ ହେଇଗଲା। ଆ କିନ୍ତୁ ତାର ରାସ୍ତା ସାରା ଏମିତି ଆପଣ ଯଦି ଫୁଲବାଣୀରୁ ବାହାରିବେ ତାହେଲେ ଫୁଲବାଣୀଠୁ ନଅ କିଲୋମିଟର ଗଲା ପରେ ଗୋଟେ ବଙ୍କା ରାସ୍ତା ପଡ଼ିବ ମାନେ ମାଟି ରାସ୍ତା ପଡ଼ିବ ସେଇ ରାସ୍ତା ଦେଇକିରି ଆପଣ ଯି ଯିବେ ଭିତରକୁ। ପରବର୍ତ୍ତୀ ସମୟରେ ପାହାଡିଆ ରାସ୍ତା ପଡ଼ିବ। ପାହାଡ଼ିଆ ରାସ୍ତା ପଡ଼ିଲା ପରେ, ସେଇ ପାହାଡ଼ ପଥୁରି ରାସ୍ତା ଦେଇକି ରି ଆପଣ ଯାଇକି ପହଞ୍ଚିବେ ଯାଇକରି ସ୍ଥାନ। ସେଇଟା ବହୁତ ସଂକୀର୍ଣ୍ଣ ରାସ୍ତା ଅଟେ। ତେଣୁ ବଡ଼ ଗାଡ଼ି ଯାଇପାରନ୍ତି ନାହିଁ। ଆଉ ବାଇକ ଗ୍ରହାଳି ମାନେ ମଧ୍ୟ ଯାଆନ୍ତି ବହୁତ କଷ୍ଟଦାୟକ କଷ୍ଟରେ। ଯାହାକି ଜୀବନ ପ୍ରତି ମଧ୍ୟ ଟିକେ ବିପଦ ରହିଛି।
ଏବେ ଆପଣ ଯୋଉ ଯାଉଛନ୍ତି - ଯାଇଥିଲେ ବର୍ଷା ତଳେ ସେଠି ରାସ୍ ରାସ୍ତାଘାଟର ବ୍ୟବସ୍ଥା ସେଇ ସଂକୀର୍ଣ୍ଣ ଥିଲା। ଏବେ ଆଉ ନୂଆ ହେଇଛି କି ନାହିଁ କଣ କିଛି ଆପଣ ଜାଣିଛନ୍ତି?
ନାଇଁ ସାର୍, ସେଇ ସମୟରେ ଯାହା ଥିଲା ବର୍ତ୍ତମାନ ମଧ୍ୟ ସେଇ ସମୟରେ ଏଇ ସମୟରେ ଅଛି ମଧ୍ୟ ସେମିତି ହିଁ ଅଛି। ଆଉ ବର୍ତ୍ତମାନ ଆଉ ଦ୍ଵିତୀୟ କଥା ହେଲା ସେଠି ସାର୍ ଏବେ ବର୍ଷା ସମୟରେ ଯେତେବେଳେ ବର୍ଷା ଅଧିକ ହୁଏ ସୁନ୍ଦର ତ ଆପଣଙ୍କୁ ଜଳପ୍ରପାତ ଲାଗିବ। କିନ୍ତୁ ସାର୍ ରାସ୍ତା ଗୁଡ଼ାକ କଣ ହେଇଥାନ୍ତି ନା, ପାଣି ବହି ଯାଇକିରି ରାସ୍ତା ଗୁଡ଼ାକ ପଥୁରିଆ ଦେଖା ଯାଇଥାଏ। ଆଉ ରାସ୍ତା ଭଙ୍ଗଣା ମଧ୍ୟ ହେଇ ଯାଇଥାଏ ଅଧିକ।
ତାହେଲେ ତ ବର୍ଷା ଦିନରେ ଯିବା ଭାରି ବିପଦ ପୂର୍ଣ୍ଣ। ଆପଣ ବାଇକ୍ ନେଇ ଗଲେ ଆପଣଙ୍କର ବାଇକ୍ ତ ପୁରା ସମ୍ପୂର୍ଣ୍ଣ ଭାଙ୍ଗିଯିବ। ଆଉ କାଦ ସରପଟ ହେଇଯିବ ଯୋଉଥିପାଇଁ କା ଆପଣଙ୍କୁ ଆନନ୍ଦ ଦବ ନାହିଁ ଆଉ ପରିବେଶ, ବର୍ଷା ଆଉ କାଦୁଆ ପରିବେଶ ଆପଣଙ୍କୁ ଶାନ୍ତି ଲାଗିବ ନାହିଁ। ତେଣୁ ତାକୁ ଶୀତ ଦିନରେ ଯିବା ବେଶୀ ଭଲ ହବ ବୋଲି ମୋର ଅନୁମାନ। ନାଇଁ କଣ କହୁଛନ୍ତି?
ହଁ ସାର୍, ଠିକ କଥା ଟିକେ କହିଲେ ତାହେଲେ ଏବେ ନ ଯାଇକି ସେକୁ ଆମେ ଯିବା ଯାଇକରି ଆମର ଅ ଡିସେମ୍ବର ମାସ ଦେଇକି ଆମେ ଯଦି ଯିବା ତାହେଲେ ତାହା ବହୁତ ସୁନ୍ଦର, ରମଣୀୟ ଲାଗିବ।
ଆଚ୍ଛା ସେଇ ଜଳପ୍ରପାତ ଛାଡ଼ି ଆଉ କଣ ଜଳପ୍ରପାତ ରା
ଆଉ ସାର୍ ଅନ୍ୟ ଗୋଟେ ଜଳପ୍ରପାତ ଅଛି ଯୋଉଟା କି ସମ୍ପୂର୍ଣ୍ଣ ରାସ୍ତା ତା ପାଇଁ ଠିକ ଅଟେ। ଆପଣ ଯୋଉ ସମୟରେ ଯେତେବେଳେ ମଧ୍ୟ ଯାଇପାରିବେ। ଆଉ ସେଠି ବହୁତ ଜିନିଷ ମଧ୍ୟ ମାନେ ବହୁତ ଜଳ ମଧ୍ୟ ସେଇଠୁ ପ୍ରବାହିତ ହୋଇଥାଏ। ସେଟାକୁ କହନ୍ତି, ଉର୍ମାଗଡ଼ ଯଦି ଆପଣ ଶୁଣିଥିବେ ଗୋଟେ‌
ହଁ, ଉର୍ମାଗଡ଼ ମୁଁ ଶୁଣିଛି ଏଇ ପାଖାପାଖି କୋଉଠି ଗୋଟେ।
ହଁ ସାର୍, ଏଇଠୁ ମଧ୍ୟ ସେଇ ପ୍ରକାର ଫୁଲବାଣୀଠୁ ସିଧା ଦେଇକି ଯିବେ ଆପଣ ଯାଇକି ପଚିଶ କିଲୋମି ମିଟର ଦେଇକି ଆଗକୁ ଯିବେ ଟିକେ। ଆଗକୁ ଦେଇ ଗଲା ପରେ ସେଠୁ ଆପଣଙ୍କୁ ବୁଲିବେ ରାସ୍ତ ଦେଇକି ଗଲା ପରେ ପାଞ୍ଚ କିଲୋମିଟର ପୁଣି ଭିତରକୁ ଯିବାକୁ ପଡ଼ିବ। ସେଠି ଯାଇକି ଟିକେ ପଡ଼ିବ ଆମର ଉର୍ମାଗଡ଼ ଜଳ ଜଳପ୍ରପାତ। ଯୋଉଟା କିି ବହୁତ ପ୍ରସିଦ୍ଧ ଜଳପ୍ରପାତ ମଧ୍ୟ ସେଇଟା।
ଉର୍ମାଗଡ଼ ଜଳପ୍ରପାତ ରେ ଯଉ ଯିବା ଆସିବା ରାସ୍ତା ସମ୍ପୂର୍ଣ୍ଣ ଭଲ?
ହଁ ସାର୍, ସେଇଟା ବହୁତ ସମ୍ପୂର୍ଣ୍ଣ ବହୁତ ଭଲ। ବର୍ତ୍ତମାନ ନୂତନ ରାସ୍ତାର ନିର୍ମାଣ ମଧ୍ୟ ହେଇ ଅଛି। ଆଉ ଲୋକମାନେ ମଧ୍ୟ ବହୁତ ହିଁ ସୁରୁଖୁରୁରେ ଯାଆ ଆସ କରନ୍ତି ମଧ୍ୟ ସେଇ ରାସ୍ତାରେ। ସେଥିରେ କୌଣସି ପ୍ରତି ଜୀବନ ପ୍ରତି କୌଣସି ବିପଦ ନାହିଁ।
ହୁଁ, ଆଉ କୌଣସି ଅଛି ଜଳପ୍ରପାତ ପାଖରେ ଆପଣ ସେଇ ପାଖରେ ର ଯଦି କେବେ ଯିବା ଆସିବା କରିବେ କି ଯାଉଛନ୍ତି, ତାହେଲେ ମତେ କେବେ ଜଣେଇବେ। ଜଣେଇଲେ ମୁଁ ବି ଯିବି। ଯିବା ପାଇଁ ପ୍ରୟାସ କରିବି।
ଆଜ୍ଞା ସାର୍। ସାର୍ ପୁଣି ଆଉଥରେ ସାର୍ ଏପଟେ ଅଛି ଗୋଟେ କୁହନ୍ତି, ପକୋଡ଼ା ଝର ବୋଲି ଗୋଟେ ଜାଗା ଅଛି।
ଆଚ୍ଛା ପକୋଡ଼ା ଝର? କୋଉ ପକୋଡ଼ା? ଚିକେନ ପକୋଡ଼ା ନା ମାଛ ପକୋଡ଼ା?
ନାଇଁ ସାର୍ ପକୋଡ଼ା ଝର ବୋଲି ତାଙ୍କ ସେ ମାନେ ଜଳପ୍ରପାତର ନାମଟା।
ଆଚ୍ଛା।
ହଁ ସେଇଟା ମଧ୍ୟ ଆପଣ ଦେଇକି ଯାଇ ପାରିବେ ପଚିଶ କିଲୋମିଟର ଫୁଲବାଣୀଠୁ ପଚିଶ କିଲୋମିଟର ଦୂର ପଡ଼ିବ। ଆଉ ସେଇଟା ଗଲା ପରେ ପୁଣିଆ ମାଟି ରୋଡ୍ ଗୋଟା ଅଛି ମାଟି ରାସ୍ତା ପଡିବ ପୁଣି ନୁ ମାଟି ରାସ୍ତା ଦେଇକିରି ଆପଣ ପାଞ୍ଚ କିଲୋମିଟର ଭିତରକୁ ଯିବେ। ସେଠି ଗଲା ପରେ ଆପଣ ଯାଇକିରି ଯେହି ଜାଗାକୁ ଉପଭୋଗ କରିପାରିବେ ସେଇଟା ବହୁତ ସୁନ୍ଦର ଜାଗା ମଧ୍ୟ ସେଇ ଜାଗା ଥିଲା।
ସେଠି ନୂଆ କଣ ଆଉ ମିଳିବ କୋକଡା ଝର ଉରୁମାଗଡା ଆଉ ପୁତୁଡି ଠାରୁ ଆଉ ସେଇ ଯୋଉ କକୁଡାଝରରେ ଅଧିକା କଣ ଅଛି?
କୋକଡା ଝରରେ ସାରା ଏଇଟା ବହୁତ ଲମ୍ବା ୱାଟରଫଲ ଆପଣ ଦେଖି ପାରିବେ ବହୁତ ଦୂର ଦୂର ବି ଚାଲି ବ ସେନ୍ତି।
ଶୁଣିଚି କାଳେ ସେଠି ମାଛ ରୁହନ୍ତି ଭଲ ରଙ୍ଗୀନ ରଙ୍ଗୀନ ମାଛ। ହାତରୁ ଖାଆନ୍ତି ବୋଲି ଲୋକ କୁହନ୍ତି।
ସେଇ ଜାଗାଟା ହଉଛି ମରେ କାଟ୍ରା ମାଳା ବୋଲି ଅଛି ଗୋଟେ ଜାଗା।
ହୁଁ।
କାତ୍ରାମାଳା ରେ ସାର୍ ଆମର କୁହନ୍ତି ସାର ରଙ୍ଗୀନୀ ମାଛ ସୁବର୍ଣ୍ଣ ମାଛ ଗୁଡା ରୁହନ୍ତି। ସେଇଠେ ଜଳରେ ପହଁରିଛନ୍ତି କାଟ୍ର ମାଳା। ସାର୍ ସେଟା କାଟ୍ରା ମାଳା ପଡିବ। ସାର୍ ଏଠୁ କା ଫୁଲବାଣୀରେ ପଡିଯିବ ସିଆଇ ଫ୍ରି ଆପଣଙ୍କୁ ପଚାଶ କିଲୋମିଟର ପାଖ ପଡ଼ିବି ଚାଳିଶ ତିରିଶ ଇମ ପଡ଼ିବ ପାଖ ପାଖି ପଡ଼ିବ।
ଯାତାୟାତ ସୁବିଧା?
ଅଁ, ଆଚ୍ଛା ଠିକ୍ ଠାକ୍ ଅଛି କିନ୍ତୁ ପରବର୍ତ୍ତି ସମୟରେ ମଝିରେ ଗୋଟେ ରାସ୍ତା ଅଛି ମାଟି ରାସ୍ତା ପଡ଼ିବ ଯଉଟା କି ଆପଣଙ୍କୁ ବହୁତ କଷ୍ଟଦାୟକ ଦବ।
ତାହେଲେ ଫୁ-ଫୁଲବାଣୀରେ ସରି କନ୍ଧମାଳ ରେ ଏଇ ଯୋ ଜଳପ୍ରପାତ ଛାଡିଦେଲେ ଆଉ କଣ ନୂଆ ଜାଗା ଅଛି ଯାହା ବୁଲି ହବ। ଏଇ ଦିନରେ
ହଉ। ସାର୍ ଦୁଇ ଦିନ ତ ଆପଣଙ୍କୁ ମୁଁ ଆଉଥରେ ପରବର୍ତ୍ତୀ ସମୟରେ ଆପଣଙ୍କୁ ଜଣେଇବି କେମିତି କଣ ବୁଲିବାକୁ ଗୋଟେ କଣ ବୁଲିବା। ଆଉ ଉଁ ଆଉ ପରେ ଆପଣଙ୍କୁ କହିଦେବି ସେଇ ବିଷୟରେ ମୁଁ ପ୍ଲାନିଂ କରିବି ଆପଣଙ୍କ ସହିତ ଆ
ଆପଣ ଟିକେ ସେ ବିଚ ଆପଣ ଟିକି ସେ ବିଷୟରେ ଦେଖନ୍ତୁ ଅଧିକ ଟିକିଏ ବୁଝାସୁଝା କରି ମୋତେ ଜଣେଇଲେ ମୁଁ ଖୁସି ହେବି ଯିବା ଆଉ।
ଆଜ୍ଞା ଆଜ୍ଞା ସାର୍।
ରହିଲି ସାର୍ ନମସ୍କାର।
ଆଜ୍ଞା।